ନମସ୍କାର ବନ୍ଧୁ।
ଆଉ ଅଛନ୍ତି।
ନା ପଡିଆଡେ ଅଛି ଆଜ୍ଞା।
କିପରି ଅଛନ୍ତି କେମିତି ଅଛନ୍ତି? ଆପଣଙ୍କ ଦେହ ହରିକା ସବୁ ଭଲ ଅଛି ତ?
ଆଜ୍ଞା।
ଆପଣ ଏବେ କରୁଛନ୍ତି କଣ?
ଆଜ୍ଞା ଏଇଠି ଟିକେ ଆଇଚି ବାହାରକୁ
ଆଜ୍ଞା।
ଆପଣ ଦେହ କେମିତି ଅଛି?
ମୋ ଦେହ ବି ଭଲ ଅଛି, ଆଉ ଆ ମୋ ଦେହ ଭଲ ଅଛି। ଆପଣଙ୍କ ଘରେ ବି ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ଭଲ ଅଛନ୍ତି। ଆଜ୍ଞା ଏବେ ଯଉ ରୁ
ଆପଣ ଆପଣଙ୍କ ଶବ୍ଦ ସ୍ପଷ୍ଟ ଭାବରେ ଶୁଭା ଯାଉନାହିଁ ଆପଣ ଆଉଥରେ ରି କହିପାରିବେ କଣ କହିଲେ?
ଆଜ୍ଞା ଏ ଯୋଉଋୁ ଋ ଯୋଉ ବର୍ଷା ଋତୁ ଖରା ସଇଲା ପରେ ଯଉ ବର୍ଷା ଆଉଚି ଏବେ ଆପଣଙ୍କୁ ଥଣ୍ଡା ଜର କିଛି ହେଇଛି କି?
ଆପଣଙ୍କ ଶବ୍ଦ ସ୍ପଷ୍ଟ ଭାବେ ଶୁଭା ଯାଉନାହିଁ।
ଆଜ୍ଞା ଆଜ୍ଞା ଆଜ୍ଞା ଏବେ ଶୁଭିଲା ଆଜ୍ଞା ହ୍ୟାଲୋ।
ଆଜ୍ଞା।
ହ୍ୟାଲୋ ସୁଭିଲା ଏବେ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା ଏବେ ଯୋଉ ବର୍ଷା ଖରା ଋତୁ ଚେଞ୍ଜ ହେଇକି ବର୍ଷା ଋତୁ ଆଉଛି ଯେ କି ଆପଣଙ୍କୁ କିଛି ଥଣ୍ଡା ଜର ଅ ହେବା ହେଉଚି କି?
ନାଇଁ ନାଇଁ। ଦେଖନ୍ତୁ ଏଥରକ ବର୍ଷା ଦିନ କୃଷକ ମାନେ ବହୁତ ର ହଇରାଣ ସର ସମୁ କିନୁ ହେଇପାରନ୍ତି।
ଏ ହା ସକ ପାଣିପାଗ କହିବା ଅନୁସାରେ, ଏଥରକ ବର୍ଷା ଋତୁରେ କିଓର ବାୟୁ ଆ। ବାୟୁ ବୋହିବ, ବହିବଲ ସେଇ ବାୟୁ ଫଳରେ ଏହାରେ ମୁ ଓଡିଶ ଶାରେ ବର୍ଷା ର ପରିମାଣ ବହୁତ କମ ହେଇଯିବ। ଯାହା ଫଳରେ ପ୍ରକ କୃଷିଙ୍ଗ ମାନେ, ଚାଷ କରିବାରେ ବ ଅସୁବିଧା ହବ ଯୋଉମାନଙ୍କ ପାଖରେ ତ କେନାଳ ର ସୁବିଧା ଅଛି, ସେମାନେ ତ, ବହୁତ ଅ ଭଲସରେ ଚାଷ କରିପାରିବେ। କିନ୍ତୁ ଯୋଉ ତଳ
ଆଜ୍ଞା।
ଅ ଇ ଯେମିତି କି ଆ ଠିକ୍ ଅଛି ଷୋହଳ ସେଇ, ଶୁଣନ୍ତୁ ଶୁଭନ୍ତୁ ହ୍ୟାଲୋ ଶୁଭା ହେଲା।
ଏଇ, ଆପଣଙ୍କର ଭଏସ ଆପଣଙ୍କର ଭଏସ ଶୁଭା ହଉନି।
ଏବେ ଶୁଭା ହେଲା।
ଆଜ୍ଞା।
ଶୁଣନ୍ତୁ, ଏଥରକ ଉଁ ଯୋଉ, କୃଷକ ମାନେ ବହୁତ ଅସୁବିଧାର ସମ୍ମୁଖୀନ କରିପାରନ୍ତି। କାହିଁକି ନା ଏଥରକ, ଗୋଟ ଜଳ ଗୋଟେ ଜଳବାୟୁ ଗୋଟେ ପ୍ରକାରର ଜଳବାୟୁ ବୋହିବ, ପବନ ଆସିବାର ଅଛି। ଯାହା ଫଳରେ ଆ କୃଷକ ମାନ ମେଙ୍କ ଫସ ବର୍ଷା ର ପରିମାଣ ବହୁତ କମ ହେଇଯିବ। ଯାହା ଫଳରେ କୃଷକ ମାନେ ବହୁତ ହଇରାଣ ହେବେ, ଆମ ବହୁତ ସହର ଅଞ୍ଚଳରେ ତ ଏଇ ଚାଷ ଚାଷ କରିବାରେ କୁଷ ଅସୁବିଧା ହବନି। କାହିଁକି ନା ତାଙ୍କର କେନାଳ ଅଛି, ଜଳସେଚନ କରିବା ପାଇଁ। କିନ୍ତୁ, ତଳ ଅଞ୍ଚଳ ଯେମିତି କି ଆଦିବାସୀ ଅଞ୍ଚଳ, ସେଇ ଅଞ୍ଚଳ ମାନଙ୍କରେ ଅବ ଜଳସେଚନର କୌଣସି ସୁବିଧା ନାହିଁ। ସେମାନଙ୍କ ଚାଷ ଜୟ ବହୁତ କ୍ଷତି ହବ।
ଆଜ୍ଞା।
ସେମାନେ ଚାଷରେ ବହୁତ ଅ ଅସୁବିଧାର ସମ୍ମୁଖୀନ କରିବେ। ଆପଣଙ୍କ ତା ବିଷୟରେ କିଛି କହୁନାହାନ୍ତି? ଆପଣ ତା ବିଷୟରେ କିଛି କୁହନ୍ତୁ?
ଆଜ୍ଞା, ଆମ ଗାଁରେ କୃଷକମାନେ, ଆର ବର୍ଷ ମାନେ ଏଇ ଗତ ବର୍ଷ ଗଲା ଛବିଶି ହ୍ୟାଲୋ
ଚି ସି ଦୁଇ ହଜାର ପଚିଶ, ଦୁଇ ହଜାର ପଚିଶ!
ଆଜ୍ଞା, ଆଜ୍ଞା ଆଜ୍ଞା ପଚିଶି! ଗଲା କି ଏ ମାନେ କିସ କୃଷ କୃଷକ ମାନେ, ବହୁତ ସମସ୍ୟା ସମ୍ମୁଖୀ ଦିନ ହବାକୁ ଚାଉଛନ୍ତି, ଯେମିତି ଆମ ଆମର ଗୋଟେ ଜଙ୍ଗଲ ଟାଇପ୍ର ଅଛି ପଡ଼ିଆ, ପଳସ ବଣ ତା ପରେ କିଛି ବିଭିନ୍ନ ପ୍ରକ ପ୍ରକାର ଜୀବ ବନ୍ୟ ଜୀବଜନ୍ତୁ ଅଛନ୍ତି। ଯେମିତିକି ଏ ଘୁଷୁରୀ ଆଉ ବାରା
ବଣ ଘୁଷୁରି, ଆ କଣ କହିବା ଅସନରେ ବଣ ଘୁଷ ତ, ଆଜ୍ଞା ଆଜ୍ଞା ମୁଁ ବି ସେଇ ଗ୍ରାମରେ ବାସ କରୁଛି। ମୁଁ ସେଥିପାଇଁ ଜାଣିଛି। ଯେ ଏଇ ବର୍ଷ ଦୁଇ ହଜାର ପଚିଶି ରେ, ଘୁଷଏଁ ବଣ ଘୁଷୁୁରୀ ମାନେ ଆସି ଲୋଏ କୃଷକଙ୍କର ଜମି ଏ ରୁ ଧାନ ଗଛ ଖାଇ ଦେଇଥିଲେ, ବହୁତ କ୍ଷତି ମତେ କରିଥିଲେ। ଧାନ ଖାଇ ତାକୁ ଓପାରି ଦେଇ ପକେଇଥିଲେ ଓପାରି ପକେଇକି ସେ ଯାହା ଫଳରେ ଧାନ ର ପରିମାଣ ବହୁତ। କମ ହେଇଗଲା। ଧାନ ପାଚିବା ଟାଇମ ରେ ସେଇ ଟାଇମ ରେ ମଧ୍ୟ ଧାନ କୁ ଖାଇବାରେ ଲାଗିଲେ। ଯାହା ଫଳରେ କୃଷକ ମାନଙ୍କୁ ବହୁତ କ୍ଷତିର ସମ୍ମୁଖୀନ ହବାକୁ ପଡିଲା।
ଆଜ୍ଞା ଆଜ୍ଞା। ଆଜ୍ଞା।
ଆପଣଙ୍କ ବିଲରେ ମଧ୍ୟ ଏମିତି। କୁହନ୍ତୁ କୁହନ୍ତୁ।
ମୁଁ କିଛି ଭାବୁଛି ମାନେ କିଛି ଚାଷ କରିବାକୁ ଚାହୁଁଛି ଯେମିତି କି। ଏଇ ମାଛ ଚାଷ ତାପରେ କୁକୁଡ଼ା ଫାର୍ମ କଲେ ହବନି। ମାନେ ଲୁହା ର ଜାଲି ଦେଇକି।
ଆଜ୍ଞା ଦେଖନ୍ତୁ ଆପଣ ଯଦି କୁକୁଡା ଚାଷ। କି ମତ୍ସ୍ୟ ଚାଷ କରିବାକୁ ଚାହୁଁଛନ୍ତି ଏହା ଏକ ଭଲ ଉ ଚିନ୍ତାଧାରା। କିନ୍ତୁ ଦେଖନ୍ତୁ ଆପଣ ଯଦି କୌଣସି ଗାଁ, ଗ୍ରାମ ପାଖରେ ଲୋକ ଜନବସତି ପାଖରେ ଯଦି ଏହି କୁକୁଡା ଫାର୍ମ କରିବାକୁ ଯାଆନ୍ତି କୁକୁଡା ମାନେ। ପାଳିବାକୁ ଚାହାଁନ୍ତି ତାହା ଲୋକଙ୍କୁ ବହୁତ କ୍ଷତି କରିପାରେ କାହିଁକିନା ଆପଣ ସେଥିରେ ବହୁଣ ବ ଅଧିକ ରାସାୟନିକ ପଆ ତୈଳ ବ୍ୟବହାର କରିବେ। କୁକୁଡ଼ାର ବୃଦ୍ଧି ନିମନ୍ତେ। ଯା ଅ ଏବଂ କୁକୁଡା ମାନେ ମଳତ୍ୟାଗ କଲା ବେଳେ। ସେମାନଙ୍କ ଗନ୍ଧରେ ବହୁତ ଲୋକମାନେ। ଅଃ ଲୋକମାନଙ୍କୁ ବଞ୍ଚି ନିଶ୍ବାସ ନେବାରେ ଅସୁବିଧା ହବ। ଯାହା ଫଳରେ ସେମାନେ ଆପଣଙ୍କ ବିରୁଦ୍ଧରେ ମକଦ୍ଦମା କରିପାରନ୍ତି। ସେଥିପାଇଁ ଆପଣ କୌଣସି ଫାଙ୍କା ସ୍ଥାନରେ ଆ କୁକୁଡା ଫାର୍ମ କରିପାରିବେ ଆଉ।
ଆଜ୍ଞା, ମତ୍ସ୍ୟ ଚାଷ ଆ ଯୋଉ ମତ୍ସ୍ୟ ଚାଷ ପାଇଁ ଆଗେ ନିର୍ଦ୍ଦିଷ୍ଟ ଗୋଟେ ଗାଡିଆ ଖୋଳିବା ନିଜ ଜେଗାରେ ଗୋଟେ ଗାଡିଆ ଖୋଳିବା ଦ୍ଵାରା ତା ଦେହରେ ବର୍ଷା ଦିନରେ ଖୋଲିଦେଲେ ମୁଁ ଭାବୁଛି ଠିକ ହବ କାହିଁକିନା ସେ ଯୋଉ ବ
ନା ଦେଖନ୍ତୁ-ଦେଖନ୍ତୁ-ଦେଖନ୍ତୁ, ଶୁଣନ୍ତୁ ଆ ବର୍ଷା ଦିନରେ ଆପଣ ଯଦି ଗାଡ଼ିଆ ଖୋଳନ୍ତି ଆପଣ ବହୁତ ସମ୍ମୁଖୀନ ମାନେ ସମସ୍ୟାର ଭୋଗି ପାରନ୍ତି ସମସ୍ୟାର ସମ୍ମୁଖୀନ ହବାକୁ ପଡିବ କାହିଁକି ନା ଦେଖନ୍ତୁ ଆ ବର୍ଷା ଦିନେ ମା ଯେତେବେଳେ ଆପଣ ଯେତେବେଳେ ଚା ଏ ଟ୍ରୋଜର କି ଜେସିବି ଡାକି କି ଆପଣ ଖୋଳିବେ ଇଏରେ। ସେତେବେଳେ ମାଟି ବହୁତ ଅତଡା ଖସିବ। ଅତଡ଼ା ଖସିବା ଫଳରେ ଗାଡିଆଟି ବହୁତ ଶୀଘ୍ର ପୋତି ହେଇଯିବ। ଅସୁବିଧା କାମର ଖୋଳିବା ସମୟରେ ମଧ୍ୟ ଅସୁବିଧା ହବ ଆପଣ ସେଇ ନାକି ଗ୍ରୀଷ୍ମ ଋତୁରେ ଖୋଳନ୍ତୁ ବର୍ଷା ଋତୁ ଆ ହେଲା ମାନେ ପାଣି ହେଇଯିବ ଆଉ ଆପଣ ତାପରେ କିଏ ମସୀଜା ଛାଡି ଆଣିି ଛାଡି ପାରିବେ।
କି-କି-ମ ପ୍ରକାର ମତ୍ସ୍ୟ ଆଣିବାକୁ ପଡ଼ିବ।
ଆପଣ ରୋହି ଛାଡି ପାରନ୍ତି ଭାକୁର ଛାଡି ପାରନ୍ତି। ଆ ଚାଇନା କୋଉ ଏତି ବିଭିନ୍ନ ପ୍ରକାର ଏମିତି ଛାଡି ପାରନ୍ତି ଆଉ।
ଆଜ୍ଞା। ଆପଣ କେବେ ନିଜ ବାରି ବାରିକି ନିଜ ବିଲରେ କିଛି ଚାଷ ବାସ କରିଚନ୍ତି କି? ଆଜ୍ଞା।
ଦେଖନ୍ତୁଆମେ ମୁଁ ଏକ କୃଷକ ଶ୍ରେଣୀରୁୁ ଆସିଚି। ଯାହା ଫଳରେ ଆମ ଏଠି ଛଅ ବର୍ଷା ଋତୁରେ ଅ ଧାନ ଚାଷ କରାଯାଏ ଏ ଯେହେତୁ ଏବେ ବର୍ଷା ଋତୁ ହେଇନାହିଁ। ସେଥିପାଇଁ ଏବେ ଏପର୍ଯ୍ୟନ୍ତ ଧାନ ଚାଷ ଧାନର କିଛି କିଛି ଅ ଚାଷ ବାସ ହେଇନି। ଏପ ଏବେ ଖାଲି ଜମି ବା ଖାଲି ଚାଷ ହୋଇଛି। ଆ ବର୍ଷା ଆରମ୍ଭ ହେଲେ ସେଥିରେ ଧାନ ବୁଣାଯିବ।
ଆଜ୍ଞା।
ଧାନ ବୁଣା ଆଉ କୁହନ୍ତୁ।
ଆପଣଙ୍କ କିଛି ଫଡ୍ ଫଡ୍ ସାଉଣ୍ଡ ହେଉଚି। ଆପଣଙ୍କ କତିରେ ପବନ ବହୁତ୍ ବେଗ ବହୁଛି କି?
ଆଜ୍ଞା ମୁଁ ଏବେ ଗ୍ରୀଷ୍ମ ଋତୁରେ ଗରମ ହେବା ଫଳରେ ମୁଁ ଏବେ ଆମର ବାହାରକୁ ଆସିଛି ଯାହା ଫଳରେ ଏଠି ଟିକେ ପବନ ଦଉଛି। ସେଠି ଆ ପବନ ଅନୁଭବକୁ କରିବା ପାଇଁ ବାହାରକୁ ଆସଚି। ଯାହା ଫଳରେ ଅଳ୍ପ ବହୁତ୍ ପବନ ହଉଚି।
ହ ହଁ ଆଜ୍ଞା ବନ୍ଧୁ।
ଆଜ୍ଞା କୁହନ୍ତୁ?
ଆଜ୍ଞା ମୁଁ କହୁଥିଲି କି ସେ ଆମ ଯେଉଁ ପରିବେଶରେ ଏ ଯେଉଁ କହୁନଥିଲି ବିଲ କଥା ମାନେ ବି ଆମ ପ ଜଙ୍ଗଲ ଟାଇପ୍ ରେ ଅଛି ତା ଦେହରେ ବନ୍ୟ ଜନ୍ତୁଗୁରା ଅଛନ୍ତି ତାକୁ ମାନେ କିଛି ଜିନିଷ ଦେଇକି ଯେମିତି ଜାଲି ଆମ ବିଲ ସାଇଟ୍ ରେ ଜାଲି ଘୁରେଇ ଦବା। ଆ ମାନେ ଲୁହାର କଣ୍ଟା ଯୋଉ ଆଉଚି ଏବେ ସେଟା ବୁଡେଇ ଦେଲେ କିଛି କ୍ଷତି ଅବନି ତ।
ଦେଖନ୍ତୁ ଏବେ ଏକ ବିଦ୍ୟୁତ୍ ର ଝଟକା ଟାଇପ୍ ର ଏବେ ଆସୁଚି ଗୋ ଟିଏ ତାର ଯାହା ଫଳରେ ସେଥିରେ କିଛି ବସ୍ତୁ ଲାଗିଥାଏ ଯାହା କରେଣ୍ଟ ବିଦ୍ୟୁତ୍ କୁ ଆ ପ୍ରଭାବ କରେ ଏବଂ ବନ୍ଦ କରେ ଯାହା ଫଳରେ ଦେଖନ୍ତୁ ଆପଣ ଯଦି ସେଇ ଜାଲି ତାର ଆଣିକି ବ୍ୟବହାର କରିବେ। ବନ୍ୟଜନ୍ତୁ ଯେତେବେଳେ ଆସିବେ ତାଙ୍କୁ ସ୍ଲୋ କରେଣ୍ଟ୍ ଲାଗିବ ମାନେ କଣ କର ଆପଣ ଛୁଇଁବେ ମାନେ ଯେତେବେଳେ ତାକୁ ଛୁଇଁବେ ଆପଣଙ୍କୁ କରେଣ୍ଟ ଲାଗିବ କିନ୍ତୁ ସେଇଁ ଜଷ୍ଟ କିଛି ସେକେଣ୍ଡ୍ ପାଇଁ କିଛି ସମୟ ପାଇଁ ଲାଗିବ। ଜିରୋ ପଏଣ୍ଟ ଏକ ସେଇ ସମଥିଙ୍ଗ୍ ସେମିତି ଶୂନ ପଏଣ୍ଟ ଦଶମିକ ଏକ ଶୂନ ଦଶମିକ ଦୁଇ ଏମତି ଏ ଏଇପରି କରେଣ୍ଟ ଲାଗିବ।
ଆଜ୍ଞା।
ଯହା ଫଳରେ ଆପଣଙ୍କର ମଧ୍ୟ କିଛି କ୍ଷତି ହବନି ବନ୍ୟଜନ୍ତୁ ଯେତେବେଳେ ବି ଆସିବେ ତା ସ୍ପର୍ଶରେ ସେମାନେ ଦଉଡିକି ପଳେଇବେ କରେଣ୍ଟ ଭ ବିଦ୍ୟୁତ ଭାବିକି ପଳେଇବେ। ତାଙ୍କର ମଧ୍ୟ କି କୌଣସି କ୍ଷତି ହବ ନାହିଁ।
ଆଜ୍ଞା।
ସରକାର ମଧ୍ୟ ଏହାକୁ ଅ ଅନୁମତି ଦେଇଚି ଲଗେଇବା ପାଇଁ ଆପଣ ତାହା ବ୍ୟବହାର କରିପାରନ୍ତି।
ଆଜ୍ଞା। ଆଜ୍ଞା ବନ୍ଧୁ ଆପଣ ମାନେ ଜଙ୍ଗଲ ଏରିଆରେ ଜନ ମାନେ ମାସ ମାସ କରଚନ୍ତି ଆପଣ କିଛି ମାନେ ଆପଣଙ୍କ ଘର କତିକି ଆସୁଥିବା କିଛି ବନ୍ୟ ଜ ମାନେ ଜନ୍ତୁମାନଙ୍କୁ ତ ନିଜ ଆଖିରେ ଦେଖିବି।
ଆଜ୍ଞା ଆମ ଘର ନାଇଁ ନାଇଁ ମୁଁ ଆପଣଙ୍କ କହିବା ଅନୁସାରେ ମୁଁ ଆମ ଘର ପାଖରେ ବି ଦେଖ ଖିଛି ବହୁତ ଜୀବଜନ୍ତୁ ଦେଖିଛି ଯେମିତି କି ବଣ ଘୁଷୁରୀ। ଆ ବଣ ଠେକୁଆ। ଆ ଆଉ କଣ ବିଲୁଆ କଣ କୋକିଶିଆଳି ଇ ବୋହୁତ୍ ଜୀବଜନ୍ତୁ ଦେଖିଛି।
ଆଜ୍ଞା।
ସେମାନେ କୌଣସି ଲୋକଙ୍କର କିଛି କ୍ଷତି କରନ୍ତି ନାହିଁ ଏମାନେ ପ୍ରାୟତଃ ଲୋକଙ୍କୁ କ୍ଷତି କରିନଥାନ୍ତି।
ଆଜ୍ଞା। ହ୍ୟାଲୋ।
ଆଜ୍ଞା।
ବନ୍ଧୁ ବନ୍ଧୁ ଆପ
ହଁ
ଆପଣ ମାନେ ଏବେ ପଦାରେ ଅଛନ୍ତି ଯେହେତୁ ଆପଣଙ୍କୁ ମୁଁ ମୁଁ ବି ପଦାରେ ଅ ଅଛି ଯେହେତୁ ମୁଁ ଘରକୁ ଗଲେ ଆପଣଙ୍କୁ ଫୋନ୍ କରିବି ଆଜ୍ଞା। ହ୍ୟାଲୋ।
ରହୁଛି ଧନ୍ୟବାଦ।